ହ୍ୟାଲୋ।
ହଁ ସାର୍ ନମସ୍କାର।
ହୁଁ ନମସ୍କାର ମ୍ୟାଡ଼ାମ୍।
ହ କଣ କରୁଥିଲେ?
ନାଇଁ କଣ କରିବି ଏମିତି ତ ଦିନମାନ ଘରେ କାମ ଏ ସବୁ ଆଉ
ଅହ।
ଆଉ ଆପଣ?
ମୁଁ ଏଇଠି ବସିଥିଲି ଆଉ
ଆଉ ଜଳଖିଆ ପତ୍ର କଣ ଖାଇଲେଣି?
ହଁ ପିଠା ଚା ମିକ୍ସଚର୍ ଏଇଗୁଡା ସବୁ ଖିଆ ହେଇଛି ଆଉ
ମେଡିସିନ ଖାଇଲେଣି?
ମେଡିସିନ ଖାଇନି ନା ଆଛା। ସାର୍ ଆଉ ଗୋଟେ କୋଶ୍ଚିନ୍ ଥିଲା ଆମ ଯେତେବେଳେ ଉ ପ୍ଲସ୍ ଟୁ ପାସ୍ କରୁଛେ କି ମାଟ୍ରିକ ପାସ୍ କରୁଛେ
ଆଜ୍ଞା।
ତାପରେ ଆମକୁ କେଉଁ କୋର୍ସଟା କଲେ ଆମକୁ ଟିକେ ଭଲ ଇଏ ମିଳିବ ଚାକିରି ବାକିରି ଭଲ ମିଳିବ କି? ଆମେ ଟିକେ ଭଲ ଇଏ କରିପାରିବୁ।
ଦେଖ ଏଇଟା ସୁ ଏଇଟା ଆବଶ୍ୟକୀୟତା ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ ଯଦି ଭଲ ପାଠ ହଉଚି ତ ଭଲ ପାଠ ପଢ଼ିବ। ଭଲ ଚାକିରି କରିବ। ଆରି ଭଲ ପା ତ ନହୋଉଚି ତାହେଲେ ଯେମିତି ରୋଜଗାର ହେଇପାରିବ ସେଇଭଳିଆ ପାଠ ପଢ଼ିବ ଆଉ।
ନାଁ ତଥାପି ଆମେ କୋଉ ମୁଁ କୋର୍ସ ବିଷୟରେ ପଚାରୁଚି। କୁଅ କୋର୍ସ ଟା କଲେ ଆମୁକୁ ଭଲ ଅଁ ପ୍ରଫିଟ୍ ମିଳିପାରିବ।
ଦେଖ ଭଲ ପ୍ରଫିଟ୍ ବୋଇଲେ ଆଜିକାଲି ବର୍ତ୍ତମାନ ମାର୍କେଟ୍ ଏ ଆଇ ଦିଗରେ ଯାଉଚି।
ହଁ।
ସବୁ ଆଡ଼େ ଏ ଆଇ ବର୍ତମାନ। ଟେକ୍ନୋଲୋଜି କଥା ଯଦି କହିବା।
ଆଜ୍ଞା।
ତ ମୋ ହିସାବରେ ଏ ଆଇ ର କୋର୍ସ୍ କଲେ ଆପଣ ଏ ଆଇ ଡେଭଲପମେଣ୍ଟ୍ କୋର୍ସ୍ କଲେ
ଅଁ ହଁ।
ତା ଉପରେ ବି ଭଲ ଇଏ ଫ୍ୟୁଚର୍ ରହିପାରିବ। ଜବ୍ ଭଲ ବ ମିଳିପାରିବ। ଆଉ ଆପଣ ଯଦି ଦେଖିବେ ଉଁ ଆମର ହେଲ୍ଥ ଓପରେ ଯଦି ଆପଣ କୌଣସି କୋର୍ସ କରିବେ
ହଁ ହଁ।
ମଣିଷର ହେଲ୍ଥ ଉପରେ ଯେମତି ତି କି ମେଡ଼ିସିନ୍ ହେଇଗଲା କି ଆପଣଙ୍କର ମେଡ଼ିକାଲ୍ କୋର୍ସ କିଛି ହେଇଗଲା।
ହଁ ହଁ।
ଏସବୁଥିରେ ବି ଆପଣ ଭଲ ଜବ୍ ପାଇପାରିବେ।
ଅହ। ଆଉ ମୁଁ ପଚାରୁଥୁଲି ଆମର ଯୋଉ ଅଛି କମ୍ପୁଟର୍ ସାଇନ୍ସି
ଆଜ୍ଞା।
ହଁ ଯୋଉ ତା ଓପରେ ଯୋଉ ବିଟେକ୍ କରନ୍ତି। ତ ତାକୁ କଲେ ଆମେ ଲାଭବାନ୍ ହେଇ ପାରିବାନି? ସେଥିରେ କିଛି ଆମୁକୁ ଉଚ୍ଚ ଇଏ ମିଳିପାରିବନି?
କମ୍ପ୍ୟୁଟର୍ ସାଇନ୍ସରେ?
ହଁ।
ହଁ କମ୍ପ୍ୟୁଟର ସାଇନ୍ସରେ କଲେ କାଇଁ ହେଇ ନାଇଁ ନହେଇ ପାରିବ ଆଜିକାଲି ତ ଅଁ ଦିନୁକୁ ଦିନ ସବୁଆଡ଼େ ସଫ୍ଟୋୟାର୍ ର ଯୁଗ।
ହଁ।
ଆ ଆପଣ ଯଦି କମ୍ପ୍ୟୁଟର ସାଇନ୍ସ କଲେ ତ ଆପଣୁଙ୍କୁ ଭଲ ସଫ୍ଟୋୟାର୍ କମ୍ପାନୀରେ ଆପଣଙ୍କ ହାୟାରିଂ ହେଇଯିବେ ସେମିତି ବି ହେଇପାରିବ।
ହଁ। ଆପଣ କରୁଛନ୍ତି କି ଆପଣଙ୍କ ପରିବାରରେ କିଏ କରିଛନ୍ତି?
ନାହିଁ ଆମ ପରିବାର ତ ସଫ୍ଟୋୟର୍ ଲାଇନ୍ ର କେହି ନାହାନ୍ତି।
ହଁ।
ଉଁ କିନ୍ତୁ ଉଁ ବିଟେକ୍ ବି କେହି କରୁନାହାନ୍ତି ମୁଁ ଡିପ୍ଲୋମା କରିଚି। ମେକାନିକାଲ୍ ରେ। ବିଟେକ୍ ବି କରିନି।
କେମିତି କଁ କଲେ କୋଉଠି କଲେ।
ମୁଁ ବିଟେକ୍ କରିଥିଲି ଏ ଯୋଉ ଡିପ୍ଲୋମା କରିଥିଲି ଇ ଉଁ। ଯି ଆଇ ଇଟି ‌ରେ ଜଗତପୁର ହୁଁ।
ଆଚ୍ଛା। ସେଠି ବି କଲେ ଉଁ ଡିପ୍ଲୋମା ବି କଲେ ଆମକୁ। କଣ, କଣ, ଲାଭ ମିଳିପାରିବ। ମାନେ କୋଉ କୋଉ କ୍ଷେତ୍ରରେ ଆମେ ଚାକିର କରିପାରିବା?
ଡିପ୍ଲୋମା କଲେ ଆପଣ ସିଭିଲ ରେ ପାଇବେ। ସିଭିଲ ଯବ କଷ୍ଟ୍ରକ୍ସନ୍ ସେକ୍ଟରରେ।
ଆଜ୍ଞା।
ଯୋଉ ସବୁ ବିଲ୍ଡିଙ୍ଗ ଫିଲ୍ଡିଂ ହଉଛି ସେଠି ସିଭିଲରେ ସିଭିଲର କାମ।
ଆଜ୍ଞା।
ସେଠି ହେଇପାରିବ ଆଉ। ହଁ କିନ୍ତୁ ପରିଶ୍ରମ ବହୁତ ସେ ସବୁ।
ଆଜ୍ଞା ଆଉ ପରିଶ୍ରମ। ତ ସବୁଥିରେ ଆମକୁ ପରିଶ୍ରମ ନ ମିଳିଲେ ଆମକୁ ପାରିଶ୍ରମିକ କେମିତି ମିଳିବ? ଆଉ ମୁହଁ ଦେଖି ତ କେହି ଦେଇପାରିବେନି ନା।
ନାଇଁ ନାଇଁ ଆପଣ ସବୁବେଳେ ପ୍ରିଫର କରନ୍ତୁ। ଶାନ୍ତିରେ ବସିକି କେମିତି ପଇସା କମେଇବେ ଖଟିକି ତ ଗଧ ପଇସା କମଉଛି‌। ବୁଝିପାଇଲେ, ହଁ ଆଉ ପାଠ ପଢ଼ିବେ କାହିଁକି ତାହେଲେ।
କିନ୍ତୁ କିଛିଟା। ହଁ କରିବାକୁ ଗଲେ କଷ୍ଟ ତ କରିବାକୁ ପଡିବ ନା ମୁଳୁ ଦୁଆ ତ ଆମର। ମାନେ ଷ୍ଟ୍ରଙ୍ଗ ରଖିବାକୁ ପଡିବ ନା କି ଆମେ କଷ୍ଟ କରିଥିଲୁ, ବୋଲି ଆଜି ଆମେ ବସିକି ଦି ପଇସା। କମେଇ ପାରୁଛେ ବଝିପାଇଲେ ହଁ। ଆଉ କଁ କହୁଛ।
ଆଉ ନାଇଁ ଆଉ କଣ ଏମିତି ତ ଦିନ ମାନ ଚାଲିଛି। ଆଉ ମୋର ଏଇନା ଧର୍ମ ପତ୍ନୀଙ୍କି ମୁଁ ଯାଇଥିଲି। ତାଙ୍କୁ ଛାଡିକିରି ଆସିଲି ସିଏ ଗଲେ। ମହାବିଦ୍ୟାଳୟ।
ଆଜ୍ଞା ସିଏ କଣ କରୁଛନ୍ତି।
ସିଏ ଅଧ୍ୟାପିକା ଅଛନ୍ତି, ରାଜନୀତି ବିଜ୍ଞାନର।
ଆଛା ବହୁତ ବଢିଆ ବହୁତ ବଢିଆ।
ଆଜ୍ଞା।
ତାଙ୍କର ତାହେଲେ ବହୁତୁ। ମାନେ ଇଏ ଥିବ, ବହୁତ ନଲେଜ ଥିବ ପାଠ ପଢା ଉପରେ।
ହଁ ହଁ। ସେ।
ହୁଁ ଆଉ ଆପଣ କଣ କରୁୁ ଛନ୍ତି ଆପଣ ମୁଁ ଶୁଣିଥିଲି ଆପଣ କିଛି ବିଜନେସ କରିବାକୁ ପାଇଁ ଚାହୁଁଛନ୍ତି ବାଣିଜ୍ୟ।
ହଁ ମୁଁ ବି ଚାହୁଁଛି ଯେ କିନ୍ତୁ ଚାହିଁଲେ କଣ ହବ। ସମୟ ଆଉ ସୁଯୋଗ ଦିଟା ଆଙ୍କ ସବୁବେଳେ ଏକା ସାଙ୍ଗେ ରହୁନି।
ଆଜ୍ଞା।
ସମୟ ରହିଲା ବେଳୁକୁ ସୁଯୋଗ ରହୁନି ସୁଯୋଗ ରହିଲା ବେଳକୁ ସମୟ ରହୁନି ଆଉ।
ହଁ ତଥାପି ଆପଣ କଣ ଭାବିଛନ୍ତି ମୁଁ କୋଉ ବି ବାଣିଜ୍ୟ କଲେ।
ହଁ।
ମୁଁ ଟିକେ ଅଧିକ
ନାଇଁ ବାଣିଜ୍ୟ ଯାହା। ବାଣିଜ୍ୟ ଯାହା କଲେ ହବ କିନ୍ତୁ ବାଣି ଜ୍ୟ ହଉଛି ଜାଗା ପ୍ରଥମେ ଆପଣ କୋଉ ଜାଗାରେ ଆ ଆପଣଙ୍କର ଇଏ ବାଣିଜ୍ୟଟାକୁ ଆରମ୍ଭ କରିବେ।
ଆଜ୍ଞା!
ତେଣୁ ସେଇଥିପାଇଁ ଅପେକ୍ଷା ଆଉ। ଆଉ ବାଣିଜ୍ୟ ସେମିତି ସାଆରମ୍ଭ କରିବାର କଣ ଅଛି?
ହୁଁ, ହୁଁ।
ବୁଝିପାରିଲେ।
ଆଜ୍ଞା।
ଘର ପାଖରେ ତ ଆପଣ ବାଣିଜ୍ୟ ଆରମ୍ଭ କରିପାରିବେ କିନ୍ତୁ କଣ ଘର ପାଖରୁ ଆପଣଙ୍କର ବାଣିଜ୍ୟ ହବ?
ହ
ହବନି।
ସେଇଟା ଦେଖିବାକୁ ପଡିବ ଆମର ଜାଗା ଦେଖିବାକୁ ପଡିବ ଆଉ ପରିବେଶ ଦେଖିବାକୁ ପଡିବ କେମିତି କଣ କୋଉ ଜିନିଷଟା କୋଉଠି କଲେ ଆମକୁ ଠିକ ସେ ଜିନିଷ ଟା ଚାଲି ପାରିବ ଆମେ ଚଲେଇ ପାରିବୁ।
ହଁ।
ହୁଁ
ହ ଟିକେ ଯେଉଁ ଜାଗାରେ ଲୋକ ସମାଗମ ଅଧିକ ସେଇ ଜାଗାରେ ଯଦି ବାଣିଜ୍ୟ ଟା କୁ ଖୋଲିଲ। ତାହେଲେ ବାଣିଜ୍ୟ ଠିକ ଠାକ ଚାଲିବ।
ଆଜ୍ଞା ଆଜ୍ଞା।
ବେପାର ମଣିଜ୍ୟ ସବୁ ଏଇ ପ୍ରକାରର କଥା।
ହୁଁ।
ଆଉ ଆପଣ ଫାଙ୍କା ଜାଗାରେ ଖୋଲିବେ ଦୋକାନ। କିଏ ନେବା ଆପଣଙ୍କ ଜିନିଷ।
ହଁ। ଏପଟ ଆଜିିକାଲି ତ ଅନଲାଇନି ହ ସବୁବେଳେ ଅଧିକା ଚାଲିଛି ଆଉ
ଚାଲଚି ଅନଲାଇନ ଅଧିକା ଚାଲିଚି। ଅଫଲାଇନ୍ ହିଁ ସବୁବେଳେ ଅଧିକା।
ଆଜ୍ଞା
କିନ୍ତୁ ସେଇଟା ଅନଲାଇନ ମାଧ୍ୟମରେ ଯାଉଛି। ହବ ବା।
ହଁ।
ବୁଝିପାରିଲେ ଆପଣଙ୍କୁ ଯୋଉ ଜିନିଷ ଆସି ପହଞ୍ଚୁ ଆପଣଙ୍କ ପାଖରେ ଅନଲାଇନ। ଆପଣ ମଗଉଛନ୍ତି ଗ୍ରସେରୀ ଜିନିଷ ସେ କଣ ଭାବୁଛନ୍ତି ଆପଣ ସେ କଲିକତାରୁ ଆସୁଛି।
ହୁଁ।
ସେ ଏଇଠୁ ବଡ ବଡ ଗ୍ରୋସରୀ ଷ୍ଟୋର ଅଛନ୍ତି ସେଇମାନେ ଅନଲାଇନରେ ବିକୁଛନ୍ତି। ଏମାନେ ରଖୁଛନ୍ତି ଅନଲାଇନ ଜିନିଷ। ଅନଲାଇନ ରେ ସେଲ୍ କରୁଛନ୍ତି ଅଫଲାଇନ ରେ ବି ସେଲ୍ କରୁଛନ୍ତି।
କି ଅନ୍ଲାଇନ୍ ମା
ହଁ ଅନଲାଇନ ଆପଣ ଆପଣ ବିଜନେସ୍ କରିବା ମାନେ ଆପଣଙ୍କୁ ଆପଣ ଅନଲାଇନଁ ଇଏ ସହିତ ଯୋଡି ହେବାକୁ ପଡିବ।
ଆ ହ।
ଆଉ ଆପଣ କଣ ଖାଇଛନ୍ତି ଆଜି?
ନାଇଁ ମୁଁ ବାସି ରୁଟି ବାସି ପୁରି ଚା।
ଆଜ୍ଞା।
ଆଜ୍ଞା।
ବାସି ପୁରି ଚା ହଁ ବାସି ଖାଦ୍ୟ ବି ଖାଇଲେ ଭଲ ଯେ ଦେହ ପାଇଁ ଭଲ କିନ୍ତୁ ବାସି ରୁଟି ଟା ଅଧିକା ଭଲ। ବାସି ପୁରୀ ଟା ତ ତେଲରେ ଆଜ୍ଞା ବାସି ପୁରୀରୁ ତେଲରେ ହେଇଥିବ ନା। ଶରୀର ପ୍ରତି ହାନିିକାରକ ସେଇଟା କିନ୍ତୁ ବାସି କିନ୍ତୁ ବାସି ରୁଟି ଟା ସବୁ ସବୁ ପାଇଁ ଭଲ।
ଭଲ ହବ ବା ଆଉ ଦେଇଛି ଆଉ।
ହଁ।
ହଁ ମହାପ୍ରସାଦ ତ ବାସି ପୁରୀ ଆଉ।
ହ। ସିଏ ତ ମହାପ୍ରସାଦ ତା ସହିତ କିଛି ଆମେ ତୁଳନା କରିପାରିବା ନାହିଁ। ମହାପ୍ରଭୁଙ୍କର। ଦୀପ କହିଲେ ଚଳେ ଆମକୁ ମିଳିଗଲେ ବହୁତ ଭାଗ୍ୟ। ତାପରେ କିଛି ତାହାକୁ ଆମେ ତୁଳନା କରିପାରିବାନି। ଆମ ଘରୋଇ ଖାଦ୍ୟ କଥା ମୁଁ କହୁଥିଲି। କଣଟା ଖାଇଲେ ଆମ ଦେହ ପାଇଁ ଭଲ କଣଟା ଖାଇଲେ ଆମ ଦେହ ପାଇଁ ଖରାପ?
ବାସି ଜିନିଷ ଖାଇବା ଭଲ ନୁହ ଭଲ କଣ?
କିନ୍ତୁ ବାସି ରୁଟି ଟା ଖାଇବା ପାଇଁ ଭଲ।
ଭଲ ଫାଇବର୍ ଅଧିକା?
ହଁ।
କଣ ଗୋଟେ କୁହନ୍ତି ବି ମୁଁ ବି ଜାଣିଛି।
ବାସି ରୁଟି ଖାଇଲେ ଭଲ ବାସି ରୁଟି ଗୁଡ଼।
ହଁ, ଗୁଡ଼ ଟା ଆମର କଣ ଦେହରେ ରକ୍ତ କରେଇବ ନା ଆଉ। ଡାକ୍ତର ମାନେ କୁହନ୍ତି ହଁ ଡାକ୍ତର ମାନେ ବି କୁହନ୍ତି ଗୁଡ଼ଟା ଯେ ଯେତଳେ ଗୁଡ଼ ତୋର ତମର ହିମୋଗ୍ଲୋବନ୍ କମ ଅଛି ଦେହରେ ତମେ ଉୁଡ଼ ପାଣି କରି ପିଅ। କାହିଁ କୁହନ୍ତି କାହିଁକିନା ଗୁଡ଼ାରେ ଅଛି ରକ୍ତ ହବ ଦେହରେ ଶରୀରରେ। ଆମର ହଁ।
ଆଜ୍ଞା, ହଉ।
ଆପଣ ଯଦି ଚା ଖାଉଛନ୍ତି ଚା କୁ ଆପଣ ବନ୍ଦ କରିକି ଯଦି କି ଗୁଡ଼ ଖାଇବେ
ହଁ।
ତାହେଲେ ଭଲ ରହିବ କାହିଁକିନା ଚା ଟା ଏତେ ଦେହ ପାଇଁ ଭଲ ନୁହଁ। ଚା ନା ଚାହା ଅଭ୍ୟାସ ଟା ବହୁତ ଖରାପ।
ଖାଲି ଗ୍ୟାସ୍ କରୁଛି।
ହଁ ସେଇ ଜିନିଷ ବା କରେଇବ। ଚା ର କାମ ହଉଛି କି କ୍ଷୀର ଖାଉଛେ କ୍ଷୀର ଟା ଗ୍ୟାସ୍ କରୋଉଛି।
ଯୋଉଡ଼ିନ ମୁଁ ଖାଇ ଖାଇଦେଲି ସେଦିନ ଗଲା ଆଉ ପେଟା ପୁରା କାମୁଡ଼ିବ ଗ୍ୟାସ୍ ହେଇକି ଆଉ।
ହଁ।
କଣ ଆଉ କହିବି ହଉ ମ୍ୟାଡ଼ାମ ଟିକେ ଗୋଟେ ଗୋଟେ ଫୋନ୍ ଆସ ଅଛି ମୁଁ ଟିକେ ରଖୁଛି ପରେ ପରେ କରିବି।